ହ କଣ କ?
ହଁ ଏବେ ରୋଷେଇ ଅଧା କରିକି ଆସିବାରି ଖାଲି ରୁଟି ହବ ଆଉ ତରକାରୀ ସରିଲାଣି ରୁଟି ହବ। ଆଉ ଏଇ ସନ୍ଧ୍ୟା ହେଲା ବାପାଙ୍କୁ ହଲିସ ଫଲିସ ଦେଇକି ଏ ଆସିଲି ଆଉ ଛୁଆ ବି ପଢୁଛନ୍ତି ସବୁ ପାଠ ତାଙ୍କୁ ଟିକେ ଦେଖିକି ଆସିଲି। ଆଉ ହୁଁ ତାପରେ ଖାଲି ରୁଟି ଟା ହବ ତ ମୁଁ କହିଲି ଟିକେ ଦେଖିବା ବସିଛି ତ କଥା ହେଇପଡେ ତାପରେ ରୁ କରିବା ନଅଟା ସାଢେ ନଅଟାରେ ସମସ୍ତେ ଖାଆନ୍ତି ଆମର।
ହୁଁ ହୁଁ।
ଆଉ ସୋ ସୋ ପାଇଁ ବି ଡେରି ଦଶଟା ଏଗାରଟା ହେଇଯାଏ ଶୋଇଲା ବଳୁ।
ହଁ।
ଆଉ କରିବା ତ ରୁଟି ଗରମ ଗରମ ହବ ରୁଟି ଖାଇବେ ଆଉ ଆଜି ତ ମଙ୍ଗଳବାର ଆଉ ଆଇଁଷ ତ ନାହିଁ ଆଇଁଷ ହେଲେ ଟିକେ ଡେରି ହୁଏ।
ହୁଁ।
ଆଇଷ ନାହିଁ ଖାଲି କେତେ ସମୟ ହଉଛି ହବ ରୁଟି ଟା ଅଳ୍ପ ରୁଟି। ର ହବା ଆଉ
ଆଉ ଏବେ ଓଡିଶାରେ କହିଲେ ଏବେ ଆଉ ଓଡ଼ିଶାରେ ମରୁଡ଼ି ହଉନି ନା
ହଁ।
ଆଗରୁ ଯୋଉ ବର୍ଷା ହଉନଥିଲା ମରୁଡି ଲୋକ କେତେ ବିପର୍ଯ୍ୟ ଘଟୁଥିଲା ବନ୍ୟା ବିପଦ ଫଳ କେତେ କଷ୍ଟ ଭୋଗୁଥିଲେ। ଅଠରଶହ ଛଅଷଠି ଖ୍ରୀଷ୍ଟାବ୍ଦରେ ନଗ ଦୁର୍ଭିକ୍ଷା ପରେ ହୋଇଥିଲା।
ହଁ ପା।
ଆଉ ସେଇ ଇଏ ମନେ ପଡିଲେ ମରୁଟିର ତାଣ୍ଡବ ଲୀଳା ମାନେ ଦେହ ତ ଥରିବ ଦୁଃଖ କଷ୍ଟ କେତେ ଲୋକ ଭୋଗିଛନ୍ତି।
ସେ ସେତେବେଳେ ବହୁତ କଷ୍ଟ ମାନେ ଯେମିତି ଏଇ ଯୋଉ ଆମର ଚାଷଟେ ହଉଛି ଆଁ ଏବେ ଏବେ କଣ ସବୁ ଆମର ଟ୍ରାକ୍ଟର ହେଲାଣି। ଏ ଯୋଉ ସବୁ ମେସିନ ସବୁ ଧାନ କଟା ମେସିନ ପଳଆାଉଛି। ଧାନ ମାନେ ବେଙ୍ଗେଳା ଯୋଉଡା ହଉଛି।
ହୁଁ।
ଧାନ ଅମଳ ଆଗେ କଣ ପୁରା ଦା ଧରୁଥିଲେ ବିଲକୁ ଯାଉଥିଲେ। ବିଲରେ ଧାନ ନଈକି ପୁରା କାଟୁଥିଲେ ଧାନ ହଳା ଅଟଙ୍ଗା କରିକି ପୁଣି ଆଣିକି ଖଳାରେ ଥଉଥିଲେ ବଳଦ ଧରିକି ଆଗେ ସବୁ ନଥିଲେ ନା ଚାରି ଗଛ ବଳଦ ଧରିକି ଯୋଉ ବୁଲାନ୍ତି ସବୁ ଧାନ ଧାନ ବୁଲେଇ ବୁଲେଇ ବୁଲେଇ ବୁଲେଇ ତାକୁ ପୁଣି କୁଟା ଝାଆଡ଼େ ଧାନ ପୁଣି ତାକୁ କୁଲା ଧରିକିମିତି ଉଡ଼ାନ୍ତି।
ହୁଁ କୁଲା ଧରିକି ପାଛଡାନ୍ତି। ପାଛଡାନ୍ତି କୁଲା ଧରିକି ଏମିତି ଉଡେଇବେ।
ସେଇ ବା ବହୁତ ମାନେ ଆଗେ ସବୁ ମଣିଷଙ୍କୁ ବହୁତ କଷ୍ଟ ଥିଲା ଆଉ ସେ କଷ୍ଟ ଥିଲେ ବି ସେତେବେଳେ କଣ ସେ ପରିଶ୍ରମ କରୁଥିଲେ ବୋଲି କୌଣସି ପ୍ରକାର ରୋଗ ବି ହଉନଥିଲା ତାଙ୍କୁ।
ହୁଁ ହୁଁ।
ସବୁ ଯୋଉ ବସିଗଲେଣି ସବୁ ମେସିନି ଜ ଯନ୍ତ୍ରପାତି ସବୁ ଆସୁଚି ଯୋଉ କରିଆ ପାଇଁ ଏ ମଣିଷ ଗୁରା ଖୋଡିଆ ହେଇଗଲେ। ଆଉ ଖୋଡିଆ ହେଇଗଲା ଠୁ ଦୁନିଆ ପ୍ରକାର ରୋଗ ଆଉ।
ଏବେ ରୋଗଗ୍ରସ୍ତ ହଉଚନ୍ତି ବେଶୀ ଲୋକ କଣ ପାଇଁ? ଏଇ ଏଇଥି ଯୋଗୁ। ତାପରେ ସାର ଦିଆ ଜିନିଷ ସବୁ ଖାଇଲେ ମାନେ ସବୁ ଜିନିଷରେ ଗୋଟେ ବାଇଗଣ ଗଛରେ ହେଲେ ବି ସାର ଦେଇ ଦଉଚନ୍ତି।
ହୁଁ। ଆମର ଆମର ଏଠି ସବୁ କଣ କହିଲ ନିଜେ ନିଜେ ଫସଲ ପରିଶ୍ରମ କରନ୍ତି। ମାନେ ନିଜେ ନିଜେ ବି ଯୋଉ ମାନେ ହ ଧରିକି ଫାଉଡ଼ ଆଉ ଫାଉଡା ଧରିକି ନିଜେ ନିଜେ ବି ବାରି ଘର ଲଗେଇକି କଞ୍ଚା ଲଙ୍କା ଏମାନେ ଯୋଉ ଜିନ୍ ସ ଟା ଆମ ବାରିରେ ହେଇପରିବ। ଆଉ ସିନା ବ ବଡ ବଡ ଜିନିଷରେ ଆମେ ଟ୍ରାକ୍ଟର ଦ୍ଵାରା କରିବା। ଆଉ ଓ ହଁ, ଆମର କିନ୍ତୁ ସେମିତି କରୁ ଆମର ଗୋଟେ ବଡ ବାରି ଅଛି ସେ ବାରି ଆମର ହଁ ଲାଗିବ କଣ? ଯୋଉ ସାରୁ ଲଗାନ୍ତି, ହଳଦୀ ଚାଷ ହୁଏ। ସାରୁ ଚାଷ ହୁଏ। ଆଉ ଆମର ଏଇ ସମୟରେ ଚାଷ କରାହେଇକି ତାକୁ ଏମିତି ସିଆର୍ ସିଆର୍ ସିଆର୍ ସିଆର୍ କରାହବ। ସାରୁ ଦିଆ ହେଇକି ତାପରେ କୁଟା ଦିଆ ହୁଏ।
ହୁଁ।
କୁଟା କୁଟା ଦେଇଥିବ। ତାପରେ ବର୍ଷା ପାଣି ଟିକେ ହେଲେ ସେ ମନୁ କୁ ମାନେ ଭିଜିକି ମାଟି ଆଡୁ ଗଜା ହବ ଗଜା ହେଇକି ଗଛ ଉଠେ। ସାରୁ ଗଛ। ତାପରେ ପୁଣି ଗଛ ଯେତବଳେ ପାକୁଳିବ ମାନେ ସରି ସରି ଆଇଲା ବେଳୁକୁ ତାକୁ ଅମଳ ହେଇକି ପୁଣି ରଖ ରଖିଥାନ୍ତି ବର୍ଷକ ପାଇଁ। ମାନେ ଖାଇବେ ପୁଣି ସେ ପୁଆ ତାର ସାରୁ ପୁଆରେ ହୁଏ ଯଉ ପୁଣି ଆର ବର୍ଷକୁ ଲଗାନ୍ତି। ଆମର ତ ଏପଟେ ହଳଦୀ ଚାଷ ହୁଏ। ଉଁ, ହଳଦୀ ଚାଷ କରନ୍ତି। ମାନେ କାଇଁ କହିଲ ଆଜିକାଲି ଯୋଉ ବଜାରରେ ଯୋଉ ହଳଦୀ ଗୁଣ୍ଡ ମିଳୁଚି ସେ ସବୁ ମିଶଉନାହାନ୍ତି କଣ କଣ ଗୁଣ୍ଡ ମାନେ କୋଉ ଗୁଣ୍ଡ ମିଶେଇ ଦଉଚନ୍ତି କି ଚାଉଳ ଗୁଣ୍ଡ ଚାଉଳ ଗୁଣ୍ଡ। ସେଇରା ଆମର ଆମର ବାରିରେ କରୁ ଆମର ଯୋଉ ଆମ ବଜାରରେ ଅଛି କଳ ସେଇ କଳରେ ନିଜେ ଯିବୁ ଠିଆ ହବୁ ଠିଆ ହେଲା ପରେ ସେଇଠି ପେଶେଇକି ଦେବେ ହଁ ତାକୁ ତାପରେ ଯୋଉ ଗୋଟେ ଚୁନାଚଲା ଅଛି ଚୁନାଚଲା ଚଲାରେ ଚଲେଇବୁ ତାର ବାହାରିବ ଚୋକଡ ଗୁରା ବାହାରିବ ପକେଇ ଦବୁ। ଆଉ ଆଜିକାଲି ବି ଡ ଆପଣ ମାନେ କହୁନାହାନ୍ତି କି ଯୋଉ କ୍ଷୀରରେ ମାନେ ଗୋଟେ ଚାମଚ ଗୁଣ୍ଡ ଗୋଳେଇକି
ହଳଦୀ ହଁ, କ୍ଷୀରରେ ହଳଦୀ ପକେଇକି ପିଇଲେ ଦେହରେ ଯୋଉ ଦରଜ ଦେହର ଯୋଉ ଯନ୍ତ୍ରଣା ଦରଜ ସବୁରେ ବୋହୁତୁ ପ୍ରକାର ରୋଗ ଭଲ ହେଇଯାଉଚି ହଳଦୀରେ। ହଳଦୀ ଟା ସେବନ କଲେ ଖାଲି ପେଟରେ ଗରମ ପାଣିରେ ମାନେ କହୁଚନ୍ତି ଡକ୍ଟର ପିଅ। ନହେଲେ ନାଇଁ ରାତ୍ରି ଭୋଜନ ସାରିଲା ପରେ ଯୋଉ କ୍ଷୀର ପିଇବେ ସେଥିରେ ଅଧ ଚାମଚି ହଳଦୀ ପକେଇକି ପିଅନ୍ତୁ।
ହୁଁ, ନାଇଁ ସେ ସେଟା ହୁଏ। ତାପରେ ଯୋଉ ଲଙ୍କା ବି ବଜାରରୁ ଯୋଉ ଲଙ୍କା ଗୁଣ୍ଡ ବି ଆସୁଚି। ସେଥିରେ ବି ଭେଜାଲ। ଆମର ଆମେ କଣ କରୁନା ଆମର ଲଙ୍କାଗୁଣ୍ଡ ମାନେ ଆମେ ବ୍ୟବହାର କରୁନା। ଆମର ଏଇ ଯଉ ଶୁଖିଲା ଲଙ୍କା ବାରିରେ ଲଙ୍କା ଚାଷ କରୁ ସେଇଟାକୁ ଆଣିକି ଆମେ ସି ଯେତେବେଳେ ମସଲା ହୁଏ ପିଆଜ ରସୁଣ ଅଦାରେ ଆମେ ହଉଚି ସେଇ ତାକୁ ଗ୍ରାଇଣ୍ଡିଙ୍ଗି କରିଦଉ ସେଇଥିରେ ଆମର କଲର ଦରକାର ନାହିଁ ନା ନା ଆମ ଦେହ କେମିତି ସୁସ୍ଥ ରହିବ ପାଟିକି ଟେଷ୍ଟ ଲାଗିବ ଆମର କଲରରେ କି କିଛି ମତଲବ ନାଇଁ ଆଜିିକାଲି। ଯୋଉ ଲଙ୍କାଗୁଣ୍ଡ କଲର ଲଙ୍କାଗୁଣ୍ଡ ଆସୁଚି ଆମର ସେମିତି ଶିଳରେ ବି ବାଟୁ ଏପର୍ଯ୍ୟନ୍ତ ଆମର ଅଛି ମାନେ ଗ୍ରାଇଣ୍ଡର ଅଛି। ଅଧିକ ମସଲା ହେଲେ ଗ୍ରାଇଣ୍ଡର ନହେଲେ କମ ହେଲି ଯୋଉ ସୋରିଷ ବଟାଟା ଆମର ଆମ କରୁ ଶିଳ ରେ ଛୋଟ ଶିଳ ରଖିଜୁ। ମାନେ ଆମର ସବୁ ପରମ୍ପରାକୁ ଆମେ ରଖିଚୁ।
ଏଁ ଆପଣ ମାନେ ଆପଣଙ୍କ ଗାଁ ନିଆରା ପୁରା ଆଉ।
ହୁଁ ଆମର ସବୁ ସେମିତି ଶିଳରେ ବାଟିକି କରୁ। ଆଉ ଯୋଉ ବାଇଗଣ କଞ୍ଚା ଲଙ୍କା। ଆଉ ସବୁ ବାରିରେ ଯୋଉ ସିମ ସିମ ଜାଣିଚ ନା ନାଇଁ ଗୋଟେ
ସୀମ ହଁ ସିମ ସେ ସିଜନି ଅନୁସାରେ ସି ତ ଦିନେ ଆଉ
ଆମର ତ ଆମ ବାଇରେ ସଜନା ଗଛ ସେ ଏ ମାନେ ପିଜୁଳି କମଳା ଆମ୍ବ ପଣସ ମାନେ ସବୁ ପ୍ରକାର ହିଁ ଗଛ ଅଛି। ବୋଇତାଳୁ ଗଛ କଖାରୁ ଗଛ ଉଂ ଲାଉ ବି ମଡେଇ
କଖାରୁ ରାଈ କଖାରୁ ଡଙ୍କାରେ ଗୋଟେ ରାଇ ହୁଏ। ସେଇଟା ବହୁତ ସେଇ ତରକାରି ଟା ବହୁତ ବଢିଆ ଲାଗେ ରାଇତା। ଆଁ
କଖାରୁ ରାଇ ଆଉ ଗୋଟେ କଖାରୁ ପିଠା ହୁଏ ଜାଣିଚ ନା?
ହୁଁ କଖାର ପିଠଉଟା ଜାଣିନି।
ଯାନ୍ ପିଠା ଜଣନ୍
କେମିତି ବନାଯାଏ?
ସେଟା କଖାରୁଟାକୁ ଆମର ଗୋଟେ ନଡ଼ିଆ କୋରା ମାନେ ହାତ କୋରା ବୋଲି ଅଛି ସେଇ ନ କଖାରୁକୁ ଦି ଫାଳେ କରିଦେଇକି ଯୋଉ କୋରିବ କୋରି କି ତାପରେ ଚୁନା କରିଥିବ ଚୁନା ଯେତିକି ସେଇ କଖାରୁରୁ ଯେତିକି ହିଁ ପାଣି ବାହାରିବ ସେ ସେତିକି ପାଣିରେ ଯେତିକୁ ପିଠଉ ଧରିଲା ଆଉ ବେଶୀ ଦେଲେ ଟାଣ ହେଇଯିବ।
କଖାରୁଟା ସେଇ ଚୁନା ଚୁନା ସହିତ କଖାରୁ ଜନ୍ତି ଦେବେ।
ନା ନା ନା ନା ନା କଖାରୁ ଟାକୁ ଆମେ ଫାଳ କରିଦବା କୋରିବା କୋରିଲା ତା ପରେ ସେ କଖାରୁଟା ବହୁତ ପାଣି ଅଂସ ନୁହଁ କି କଖାର ଟାରେ
ହୁଁ।
ତା ତାକୁ ଲୁଣ ଟିକେ ଗୁଡ ଟିକେ ପକେଇବା ଆଉ ଚାଉଳ ଗୁଣ୍ଡ କରିକି ରଖିଥିବା ଆଜିକାଲି ତ ଗ୍ରାଇଣ୍ଡର ଆଗେ ଢିଙ୍କି ଥିଲା। ଗ୍ରାଇଣ୍ଡର ରେ ଗ୍ରାଇଣ୍ଡର କରିକି ଚଲେଇକି ରଖିଦିବ ଯେତିକି ମାନେ ଯେମିତି ସୁଡୁ ସୁଡିଆ ହେଲା ଭଳିଆ ବେଶି ଶୁଖିଲାନୁ କି ବେଶୀ ମାନେ ପାଣି ବି ଯେମି ବୋହି ଯାଉଥିବ ସେମିତି ନୁଁଅ
ହଁ।
ମାନେ ଟିକେ ଯେମତି ଅଣ ହେଲା ଭଳିଆ। ସେ ଏମିତି କରିଦେଇଥିବ ନଡିଆ ଟିକ୍ ଟି କାଟିକି ନଡିଆ ପକେଇବ ଗୁଡ ପଡିଥିବ। ତାପରେ ଆଗେ ସବୁ ଗୁଆଘିଅ ଏବେ ତ ରିଫାଇନ ଦେଲେଣି ଆଉ ଆମ ବୋଉ ହେରିକା ଥିଲା ବେଳୁ ସବୁ ଗୁଆ ଘିଅ ତାୱରେ ପକେଇକି ମାନେ ଦୁ - - କୁ ଦୁକୁ ଜାଳ ରେ କରିବେ ଜୋର କଲେ କଞ୍ଚା ହାବ ପୋଡିଯିବ। ଦି ଦିକି ଦିକି। ଦେଖି ଦିକି ଜାଳରେ ସେ କଖାଟାକୁ ବସେଇକି ତା ଉପରୁ ଗୋଟେ ପ୍ଲେଟ୍ ଘୋଡ଼େଇବ। ତାପରେ ସେ ସିଝି ସିଝି ସି ସିଝି ସିଝି ମାନେ ସେ ଯେଉଁ ଥାଳିର ତଳୁ ଯେଉଁ ପାଣି ବାହାରେ ବାମ୍ଫରେ
ହୁଁ
ସେ ବାମ୍ଫ କୁ ଆଉ କମ ଯୋଉ ଜାଳ ଦିଆ ହେଇଥିବ - - ସେଥିରେ ସେି ସିଝିବ। ପୁଣି ନଉଟେ ଦବ ଆଉ ତା କରରା ବଢିଆ - - କୁଡ଼କୁଡ଼ିଆ ହୁଏ। ଖାଇଆକୁ ଭାରି ଟେଷ୍ଟି ଲାଗେ, ଆଉ ବେଶୀ ଭଲ ଲାଗେ- - ସେ ପିଠା ଟା ମାନେ ରାତିରେ କରିକି ରଖିଥିବ ସକାଳୁ ଗରମ ଗରମ - - କ୍ଷୀର, ସର ପଡିଥିବ କ୍ଷୀର ସେ ଖି - - କ୍ଷୀରରେ ମଡ଼େଇ ମଡ଼େଇ ଖାଇବ ଆମ ବହୁତ ସେମିତି ଆମକୁ ଦିଏ ଆମେ ଖାଉ ଆମେ ଜାଣିଚୁ ସେ- - ଟେଷ୍ଟ ଟା ଭାରି ବଢିଆ ଲାଗେ।
ହୁଁ ଏବେ ତ ଧୀରେ ଧୀରେ ସେବ ଆ ଏତେ ବନଉ କେ ତିଆରି କରନାହାନ୍ତି ନା?
ଆଉ ଏଇ ଯୋଉ ହଁ ଆଉ ଗୋଟେ ଲାଉ ଲାଉ ଅଛି ଜାଣିଛ ନା ନାଇଁ?
ହୁଁ ଲାଉ- -
ବଜାରରେ ମିଳୁଛି ଆଉ ଲମ୍ବା ଲମ୍ବା ସେଇଟା ବି ଆଜିିକାଲି ଯୋଉ କୋଲେଷ୍ଟ୍ରଲ ଫୋଲେଷ୍ଟ୍ରଲ ହେଉନି କି?
ହୁଁ
ଡକ ଡକ୍ଟର ମାନେ କହୁଛନ୍ତି ତାକୁ ଜୁସ୍ କରିକି ଖା। ହଁ ଆମର ଯବୁ ସେଇ ଲାଉକୁ ଆଣିକି - -
ଲାଉ ଅ ଅଁଳା ଅଁଳା ଲାଉ ଆଉ ଏମିତି ସବୁ ଜୁଜ୍ କଲେ ହଁ କୋଲେଷ୍ଟ୍ରୋର କମିଯାଏ।
କୁହ ହୁଁ ସିଏ ବି ହଉଚି ତାପରେ ସେ ଲାଉଟାକୁ ବି ଖାଲି ସିଝେଇ ଦେଇକି କ୍ଷୀରଟିଏ ପକେଇକି - -
ହଁ
ସିସ ପୁରା ଟିକ ଟିକ କରି କି କାଟି ଦେଇଥିବ କଷିଲାଉଁ - - କ୍ଷୀର ଟିକେ ପକେଇ ଦେବ ତାପରେ କଞ୍ଚାନଙ୍କା ରସୁଣ ତେଲ ଟିକେ ଫୁଟଣ ଟିକେ ଦେଇକି ଫୁଟାଇଦେବ ସନ୍ତୁଳା ଟାଇପିର।
ହୁଁ।
ସେଇଟା ବି ଦେହ ପାଇଁ ବହୁତ ବଢ଼ିଆ। ସକାଳୁ ବାସି ରୁ ଟି ଥିବ ଦିପଟ ବାସି ରୁଟିରେ ଖାଇଦବ- -
ହୁଁ।
ପୁରା ବଢିଆ। ଡାଇବେଟିସ ସବୁଥି ପାଇଁ ବି କହୁଚି ନା ଏମିତି ଖାଅ ଏମିତି କର। ଏମତି।
ଅଁ ହଁ
ଆଉ ଆ ହଁ ଆମର ସବୁ ହୋଉଚି ସେଇ ଉଁ ଉଁ ଇଏ ବ୍ଲଡ଼୍ ପ୍ରେସର ଇଏ ପାଇଁ ସେରା ଆମର ଜୁସ୍ କରିକି ପିଉ ପ୍ଲସ୍ ଏଯେଉଁ ସନ୍ତୁଳା ଟାଇପର କରିକି ଯୋଉଁ ହୋଉଚି କରିକି ଖାଉଁ।
ପିଅ ଦେହ ପାଇଁ ହିତ।
ବହୁତ ହିତ।
ହୁଁ ଆଉ କଲରା ଜୁସ୍ ପିଉଚନ୍ତି ନା ନାଇଁ?
ହଁ କଲରା ଜୁସୁ ଆମର କଲରା ଟାକୁ ବି ଆମେ ଯୋଉ କାଟିକି ଉଁ ଆଉ ସେମାନେ କଣ ଚିପ୍ସ କରନ୍ତି। ଚିପ୍ସ କଲେ କଣ ଏଟା ତେଲରେ ବେଶି ତିନିଟା ରଖି ଚାଉଳରେ ଦବ। ସେଇଟା ମାନେ କଡ଼ା ହେଇଯାଏ ଏତେ ତା ଦେହ ପାଇଁ ଭଲ ନୁହଁ। ଖାଇବା ସିନା ଟିକେ ଟେଷ୍ଟ ଲାଗେ।
ହୁଁ।
ଆମେ କଣ କରୁ କହିଲ? ତାକୁ ଟିକ୍ ଟିକ୍ କରିିକି କାଟି ଦଉ ପୁରା ଛୋଟ ଛୋଟ କରିକି। ତାକୁ ଟିକେ ଜିରା ଟିକେ ସୋରିଷ ଟିକେ ରସୁଣ ଟିକେ
ହୁଁ।
ପୁରା ଶିଳରେ ବାଟୁ। କାରଣ ଗ୍ରାଇଣ୍ଡରରେ ଫଳ ଫଳିଆ ହବ। ଶିଳରେ ପୁରା ପାଲିସ ହବ।
ଓହୋ।
ତାକୁ ଅଳ୍ପ ଟିକେ ପାଣି ଦେଇକି ଖାଲି ବମ୍ଫେଇଲା ଭଳିଆ ଆମେ କରିଦଉ। ଅଳ୍ପ ଟିକେ ପାଣି ଦେଇକି ବ ବମ୍ଫେଇଲା କରିଦେଉ। ତା ପରେ ତାୱଆରେ ତେଲ ଦେଇକି ତାକୁ ଭାଜୁ ମାନେ ସୋରିଷଟା ଯେଉଁଥିରେ ହିଁ ପଡ଼ିବ ଭାରି ଟେଷ୍ଟ।
ହୁଁ। ସେ
ସେ କଲରାଟାକୁ ହୁଁ। ସେ କଲରାଟାକୁ ଭାଜି ଦେଇଥିବ ତାୱାରେ କଡକଡିଆ କରିକି। ପୁରା ମାନେ ଖାଲି ପାଟିରେ ବି ତମେ ଚୋବେଇ ଦେବ ବଢ଼ିଆ ଲାଗେ। ଆମର ଡାଇବେଟିସ୍ ଆମର ହଁ। ଆମର ଡାଇବେଟିସ୍ ଆମେ ସେମିତି କରୁ।
ଉଁ ହୁଁ। ଡାଇବେଟିସ୍ ପାଇଁ ସେ ଜୁ୍ସଟା ସାଦା।
ହଁ ହଁ। ଓ ହଉ। ମୁଁ ଟିକଏ ଯାଏ ରୋଷେଇ କରିବି ରଖୁଛି ଆଁ।
ହୁଁ।
ହ।